ପୁଅ।
କିଆଁ ମ୍ୟାଡ଼ାମ୍ କଣ କହୁଛନ୍ତି?
ଭୁବନ କୁ ନମସ୍କାର କୁହନ୍ତୁ। ଏଚି ମୁଢ଼ି ମିକ୍ସଚର କରିଥିଲି ଟିକେ।
ବର୍ଷା ପାଗ ଅଛି ଆଉ ମୁଢି ମିକ୍ସଚର ଖାଉଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆଉ କୋଉଠି କଣ ବୁଲିବା ପାଇଁ ଯାଉନାହାଁନ୍ତି ବର୍ଷାପାଗ ବୁଲିବାକୁ ଭଲ ଲାଗିବ।
ଆଜ୍ଞା ମୁଁ କହିଲି ଆମର ଏଇଠି ପାଖରେ ଅଛି ଗାରହି ମନ୍ଦିର ଆସୁନାହାନ୍ତି ବୁଲିବାକୁ?
ନା ମୁଁ ତ ଏତେ ଜାଣିନି କି ଯାଇନି କେବେ ଯାଇନି ଆପଣଙ୍କ ଘର ଟା?
ଆମର ଏଇଠି ଗାରୋଇ ମନ୍ଦିର ପାଖରେ ଆମ ଘରଟା ତ। ଜାଣିନାହାନ୍ତି?
କେବେ ଜାଣିନି।
ଓହୋ ଆସନ୍ତୁ ଆଉ ବଢ଼ିଆ ଜାଗା ଭଲ ମନ୍ଦିରଟେ ବି। ହଁ ଭଲ ଜାଗା।
ମ୍ୟାଡାମ୍ ଆପଣଙ୍କ ଘର ପାଖାପାଖି। ତ ମନ୍ଦିର ମାନେ ଆପଣ ତ ମନ୍ଦିର ଭିତରେ ବହୁତ ଜାଣଣିଥିବେ ମତେ ଟିକେ କହୁନାହାନ୍ତି ମନ୍ଦିର ବିଷୟରେ।
ଆଜ୍ଞା ଆଜ୍ଞା ଗାରୋଇ ମନ୍ଦିର ବିଷୟରେ ତ ମୁଁ ଜାଣିଛି କହୁଛି ଆପଣଙ୍କୁ ଆମର ଯୋଉ ଗାରୋଇଟା ହୋଉଚି ନାଉ ଗାଁରେ ମାନେ ନାଉ ଗାଁ ର ଜଗତସିଂହପୁର ଜଗତସିଂହପୁର ଜିଲ୍ଲାର ନାଉ ଗାଁ ରେ ଏଇଟା ଅଛି ଗାରୋଇ ମନ୍ଦିର ଟା। ହଁ।
ମାନେ ପୁରୀ ଠାରୁ ଏଇଟା ନବେ କିଲୋମିଟର ଦୂର ହବ। ଆଉ ଭୁବନେଶ୍ୱର ଠାରୁ ସତ୍ ସତୁରୀ କିଲୋମିଟରରେ ଅଛି ଆଉ। ମାନେ ଏଠି କେମିତି ଏଇଟା ତିଆରି ହେଇଥିଲା ନା ସାର୍ ରଥ ବାବା ହେଉଛି ଆମର ଶ୍ରୀ ବୁଦ୍ଧନାଥ। ଦଶ ଯେ ନିଜ ଗୁରୁଙ୍କର ନିର୍ଦ୍ଦେଶରେ ଉଣେଇଶହ ତେୟାନବେ ମସିହାରେ ଏ ମନ୍ଦିରଟା ନିର୍ମାଣ କରିଥିଲେ। ବୁଦ୍ଧେଶ୍ୱର ଦାସ ବୁଦ୍ଧିନାଥ ଦାସ ଯିଏ। ଆଉ ଏଠି ବି ତମ୍ବାର ପୋଥି ବି ଅଛି ଏଠି। ଏଇ ତାମ୍ର ପୋଥି ନିର୍ଦ୍ଦେଶରେ ମାନେ ତମ୍ବାର ପୋଥି ନି ଦେଶରେ ଏଇଟା ହଜାର ଦିନରେ ନିର୍ମାଣ ସମ୍ପୂର୍ଣ୍ଣ ହେଇଥିଲା। ଏଇ ମନ୍ଦିରଟା। ହଜାର ଦିନ ଲାଗିଥିଲା ଆକୁ ନିର୍ମାଣ କରିବା ପାଇଁ। ଆଉ ଏ ମନ୍ଦିରର ହଉଛି ଉଚ୍ଚତା ଶହେ ଫୁଟ ରୁ ଅଧିକା ହବ ଆଉ ଏଠି ହୋଉଛି କେବଳ ଜଗନ୍ନାଥ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ର ଅଛନ୍ତି ତ ସମସ୍ତେ ଅଛନ୍ତି। ଆଉ ବି ଅନ୍ୟ ମୂର୍ତ୍ତି ସବୁ ଅଛନ୍ତି। ଏ ଲକ୍ଷ୍ମୀ, ନର୍ମଦେଶର ମହାଦେବ। ତ୍ରିଶକ୍ତି ମହାବାଣୀ ମହାକାଳୀ। ଯୋଉ ମହାଲକ୍ଷ୍ମୀ ଅଛନ୍ତି, ମହା ସରସ୍ଵତୀ ମନ୍ଦିର ମଧ୍ୟ ଅଛି। ଏ ଯେମିତି ପୁରୀରେ ଯେମିତି ସବୁ ମନ୍ଦିର ଅଛି, ମାନେ ଠାକୁରଙ୍କର ବେଢା ଭିତରେ ଏଠି ବି ସେମିତି ବେଢା ଭିତରେ ସବୁ ମନ୍ଦିର ବି ଅଛି, ଆଉ ରଥଯାତ୍ରା ବି ଏ ଠି ଏ ଯୋଉ ଆମର ପୁରୀରେ ଯେମତି ରଥଯାତ୍ରା ହୁଏ। ଏଠି ବି ସେମିତି ରଥଯାତ୍ରା ବି ହୁଏ ଆମର ଘାରେଇ ରେ। ର ଥଯାତ୍ରା ପାଇଁ ମଧ୍ୟ ଗୁଣ୍ଡିଚା ମନ୍ଦିର ଅଛି ଯେମ୍ ପୁରୀରେ ଟିକେ ଅଧିକ ହବ ଏମିତି ଯେ ଏଠି ସେହି ଦି କିଲୋମିଟର ଗୁଣ୍ଡିଚା ମନ୍ଦିର ହବ ମାନେ ଏଇଠି ଗାରୋଇ ମନ୍ଦିର ଥା- ଠାରୁ ଗୁଣ୍ଡିଚା ମନ୍ଦିରଟା ହଉଛି ଦି କିଲୋମିଟର।
ସବୁ ଦେଖେଇ ବୋଉ
ଆଶ୍ରମରେ ହଉଛି ଅଠର ଟା ତାଙ୍କର ଦର୍ଶନୀୟ ସ୍ଥାନ ଅଛି। ମାନେ ଏଇ ଗାରୋଇ ମନ୍ଦିର ଭିତରେ ଅଠରଟା ଦର୍ଶନୀୟ ସ୍ଥାନ ଅଛି। ଯେମିତି ଗୋଟେ ହଉଛି ମୁଖ୍ୟ ହୋ ଅଛି ଯୋଉଟା ଶ୍ରୀ ଅଚ୍ୟୁତା ଦାଶଙ୍କର ପବିତ୍ର ବର ଗଛ ଅଛି ଯେଉଁଠି ମାନେ ଧଳା ଡିମିରି ଫଳେ, ସେ ବରଗଛରେ ଧଳା ଡିମିରି ଫଳ ଫଳେ, ଆଉ ଆପଣ ଦେଖି
ମ୍ୟାଡାମ୍ ଆପଣ ଦେଖିଛନ୍ତି ସେ ଧଳା ଡିମିରି କି?
ଆଜ୍ଞା।
ଆପଣ କେବେ ଦେଖିଛନ୍ତି?
କୁହନ୍ତି ତ ଅଛି ବୋଲି ଆଉ, ଆମେ କେବେ ଦେଖିନୁ। କିନ୍ତୁ ଧଳା ଡିମିରି ଫଳିବାର, ଡିମିରି ଫଳ ରାତିରେ ତ କୁହନ୍ତି ହୁ-ହୁଏ ବୋଲି।
ଆଉ ବୁଦ୍ଧନାଥ ଯୋଉ ବୁଦ୍ଧନାଥ ଦାସ ଯିଏ ମନ୍ଦିର କରିଥିଲେ। ତାଙ୍କ ସମାଧି ବି ଏଇଠି ଅଛି, ଆଉ ଯୋଉ ତମ୍ବା ପୋଥି ଯୋଉ ତମ୍ବା ପୋଥିର ନିର୍ଦ୍ଦେଶରେ ଯୋଉ ହଜାର ଦିନି ଭିତରେ ଯୋଉ ମନ୍ଦିର ତିଆରି ହେଇଥିଲା, ସେ ତମ୍ବା ପୋ ଥି ବି ଅଛି, ତମ୍ବା ପୋଥି କିି ଯଦି ଆପଣ ମାନେ କିଛି ଆପଣଙ୍କର ଯେ ଧର ଅସୁବିଧା ହେଇଥିବ ଆପଣ ଯିବେ ସେଠିକି ସେ ପୋଥି ଆପେ ଆପେ ତାର ପ୍ରଶ୍ନର ଉତ୍ତର ଦେଇଦବ ଏମିତି ବି ଅଛି। ବିଶ୍ଵାସ କରାଯାଏ ଆଉ ଧର ଆପଣ ତାକୁ ପ୍ରଶ୍ ଶ୍ନ ପଚାରିବେ ତା ସିଏ ମାନେ ଯୋଉ କଥା ପଚାରିଥିବି ସେ ପୁରା ଠିକ ଠାକ କହିବ ସବୁ। ଆଉ
ମାନେ ମନକୁ ମନ ତା ଆନ୍ସର ଆସେ ଭାରି?
ଆଜ୍ଞା।
ମନକୁ ଆନ୍ସର୍ ଆସେ ଭାରି?
ନାଇଁ ବାବା ତାଙ୍କୁ କହିବେ ଆଉ କଣ ସେ ତମ୍ବା ପୋଥି ଦେଖିକି ଆଉ।
ଆଚ୍ଛା।
ହୁଁ, ମାନେ ପୋଥି ଆଉ କଣ କହିପାରିବ କି? ସେ ତମ୍ବା ପୋଥିରେ ସବୁ ମାନେ ଯାହା ଯୋଉଠୁ ଆପଣ ଯୋଉ ପ୍ରଶ୍ନ ବି ପଚାରନ୍ତୁ ଯାହା ହେଇଥାଉ ଆପଣଙ୍କର ସବୁ ତମ୍ବା ପୋଥି ଦେଖିକି ଆପଣଙ୍କୁ ସବୁ ସତ ସତ କହିବ। ଗୋବରୀ ନଦୀ ଅଛି ସେଠି ଦେବୀ ନଦୀ ଅଛି। ଗୋବରୀ ନଦୀ ଆଉ ଦେବୀ ନଦୀ ଦିଟା ଯାକ ନଦୀର ସଙ୍ଗମ ମାନେ ମିଳନ ସ୍ଥଳରେ ସେଇଟା ଅ ହେଇଛି ଆଉ ସେ ମନ୍ଦିର ଟା ଆଉ ଗାରେଇ ଆଶ୍ରମ ଆଉ
ଆଛା ଆଛା।
ପରି ନଦୀକୁ ଗୁପ୍ତ ଗଙ୍ଗା ବୋଲି ମଧ୍ୟ କହନ୍ତି। ଗୋବରୀନଦୀରେ। କାରଣ ଏହା ଯୋଉ ଉତ୍ତର ଦିଗ ଦେଇକି ଗତି କରୁଛି ନା ଗୋବରୀ ନଦୀ ଟା। ଏହାକୁ ଗୁପ୍ତ ଗଙ୍ଗା ବି କୁହନ୍ତି ୟାକୁ ଆଉ ଏମିତି ଆଉ ଆଉ ଆ ବି ଗୋଟେ କଥା ଅଛି ଯୋଉ ପଞ୍ଚସଖା ଅଛନ୍ତି ସବୁ ପଞ୍ଚସଖା ତାଙ୍କ ମଧ୍ୟରୁ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଯୋଉ ଅ ଏଇ ପୁରୀ ଯାତ୍ରା ସମୟରେ ଏଇ ସ୍ଥାନରେ ବିଶ୍ରାମ ନେଇଥିଲେ ପୁରୀ ଆମର ଅଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ପୁରୀ ଯେତେବେଳେ ଯାଉଥିଲେ। ସେଇ ଏଇ ଗାରୋଇରେ ସେ ବିଶ୍ରାମ ନେଇଥିଲେ ତେଣୁ ଆଜି ବି ତାଙ୍କର ବର ଗଛ ହଁ ଯୋଉ ଠିଆ ହେଇଛି ସେଥିରେ ଧଳା ଡିମିରି ଫଳେ ଯାହା ଏକ ଚମତ୍କାର ଚମତ୍କାର ବର ଗଛରେ ଡିମିରି ଫଳେ ଏଟାଚମତ୍କାର ନା ନାଇଁ।
ନିଆତି ବାଗ ଖାଲି ବାଦା।
ଆଜ୍ଞା ଆଉ ପ୍ରତିଦିନ ମଧ୍ୟାହ୍ନରେ ମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରଙ୍କର ପାରାମ୍ପରିକ ଓଡ଼ିଆ ଭୋଗ ଅଛି। ି ଅନ୍ନ ଡାଲି ବେସର ଶାଗ ଏମତି ହୁଏ ଆମ ମନ୍ଦିରରେ ପୁରୀ ମନ୍ଦିରରେ ଯେମିତି ହୁଏ। ସେମିତି ଆମର ଅଭଢା ହୁଏ ସେଠି ଭୋଗ ଲଗା ହୁଏ। ତାପରେ ଭକ୍ତ ମାନେ ମନ୍ଦିରରେଏକାଠି ବସିକି ପ୍ରସାଦ ସେବନ କରିଥାନ୍ତି। ଆଉ ରଥଯାତ୍ରାଏ ବାବାଙ୍କ ଜନ୍ମ ତିଥି ଠାରୁ ମଧ୍ୟ। ବଡ଼ ଧୁମଧାମ ରେ ପାଳନ କରାଯାଇଥାଏ। ଆଉ ପରିବେଶଟା ହେଉଛି ବଢ଼ିଆ ପରିବେଶ ନଡିଆ ଗଛରେ ସବୁ ଯାଗ ମାନେ ରାସ୍ତା ସାରା ଖାଲି ନଡିଆ ଗଛ ଭର୍ତ୍ତି ଖାଲି ଗଛ ରାସ୍ତା ସାରା ଖାଲି ଗଛ ନଈ କୂଳର ଯୋଉ ସୂର୍ଯ୍ୟାସ୍ତ ଅ ଏଗୁଡାକ ଦେଖିବାକୁ ବଢିଆ ଲାଗେ। ଆଶ୍ରମ ର ପୁରା ଶାନ୍ତି ପରିବେଶ ମନକୁ ପୁରା ଶାନ୍ତି ଦେଇଥାଏ। ମାନେ ଦର୍ଶନ ଯୋଉମାନେ ଦର୍ଶନ କରିବାକୁ ଆସନ୍ତି। ସେମାନେ ଟୋଟାଲ ଯିବାକୁ ଇଚ୍ଛା କରନ୍ତିନିଏତେ ବଢ଼ିଆ ପରିବେଶ ଥାଏ। ଆଉ ଅନ୍ତରରେ ପୁରା ଶାନ୍ତି ଶାନ୍ତି ହେଇଯାଏ ପରିବେଶ ଟା ଶାନ୍ତି ହୋଇଯାଇଥାଏ। ଆଉ ଆପଣ କେବେ ଆସନ୍ତୁ ଏଇଆଡେ ଆସନ୍ତୁ ଦେଖିକି? ଏଠି ବି ମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମୂର୍ତ୍ତି ଆମର ପୁରୀରେ କଣ କେବଳ ମାନେ ଅଛି। ଖଣ୍ଡିଆ ଭଳି ଆ ମୂର୍ତ୍ତି ଅଛି ନା ନାଇଁ ହାତ ପାଦ ନାହିଁ। ଏଠି କିନ୍ତୁ ଜଗନ୍ନାଥଙ୍କର ହାତ ପାଦ ଅଛି ମୂର୍ତ୍ତିରେ ଆଉ ହାତ ପାଦ ଏମିତି ସବୁ ଅଛି ମୂର୍ତ୍ତି ଦେଖିବେ
ଭୁଲ। ହେଇଗଲା ହେଇଗଲା ଭୁଲ ଭୁଲ ହେଇଗଲା ଆଉ କଣ ଜାଣିଥିଲେ କଣ ଆପଣ? ଆଜ୍ଞା ମ୍ୟାଡ କୁହନ୍ତୁ।
ଦିମୂର୍ତ୍ତିରେ ଆଉ କୋଇଲି ବୈକୁଣ୍ଠ ବି ଅଛି ଆମର। ଯୋଉ ଯେମିତି ପୁରୀରେ ଅଛି ଜଗନ୍ନାଥଙ୍କୁ ଧର ନବ- ନବକଳେବର ସମୟରେ ଯୋଉ ପୁରୁଣା ମୂର୍ତ୍ତି ସବୁ ପାତାଳି କରାଯାଏ, ସେମିତି ନବକଳବର ସମୟରେ ସେ ଏଠି ବି ସେମିତି କୋଇଲି ବୈକୁଣ୍ଠରେ ତାଙ୍କର ମୂର୍ତ୍ତି ନବକଳବର କୁ ସ ପାତାଳି କରାଯାଏ ଆ ନୂଆ ମୂର୍ତ୍ତି ବି ତିଆରି ହୁଏ ଏମିତି ଅଛି। ଆଜ୍ଞା, ଆଉ ତାଙ୍କର ସମାଧି ବୁଦ୍ଧ ବୁଦ୍ଧିଆ ବାବା ଯୋଉ ବୁଦ୍ଧେଶ୍ଵର ବାବା ତାଙ୍କର ସମାଧି ବି ଅଛି ସେଠି। ଆଉ ଏମିତି ସବୁ ଭଲ ହୁଏ ସନ୍ଧ୍ୟା ବେଳକୁ ଭଜନ କୀର୍ତ୍ତନ ବି ହୁଏ ଏଠି। ସନ୍ଧ୍ୟା ଟାଇମରେ ଯିବ ବଢିଆ ଲାଗିବ ପୁରା
ମ୍ୟାଡ଼ାମ ଆପଣ କେବେ ସନ୍ଧ୍ୟା ଟାଇମରେ ଯାଇଛନ୍ତି।
ହଁ ମୁଁ ପ୍ରାୟ ଟାଇମ ସନ୍ଧ୍ୟା ଟାଇମରେ ଯାଏ, ମୁଁ ପ୍ରାୟ ସନ୍ଧ୍ୟା ଟାଇମ ଯାଏ ତ ତାପରେ ମନ୍ଦିର ଭିତରେ ବହୁତ ଗୁଡେ ଗଛ ଅଛି ସବୁ ମାନେ ବଢିଆ ବଢିଆ ଗଛ ସବୁ ମାନେ ଅଁଳା ଲିଚୁ ଏମିତି ସବୁ ପୁଲେ ଗଛ ଅଛି ପିଜୁଳି ଫିଜୁଳି ସବୁ ଅଛି।
ମ୍ୟାଡାମ ଗଲେ ସେଠି ଫଟୋ ଉଠେଇବାକୁ ଭିଡିଓ କରିବାକୁ ରିଲସ
ନାଇଁ ଫଟୋ ଉଠେଇବାକୁ ଆପଣ ମାନେ ବାହାରେ ଆପଣ ଫଟୋ ଫଟୋ ଉଠାଇ ପାରିବେ କିନ୍ତୁ ମନ୍ଦିର ଭିତରେ ଫଟୋ ଉଠେଇବାକୁ ଆଲାଉ ନାହିଁ ଆଉ ଗଛ ବି ମାନେ ପତ୍ର ଫତ୍ର କି ଫଳ ଫଳ ଛି ପିିନ୍ଦୀବା ପାଇଁ ଆଲାଉ ନାହିଁ।
ଆଚ୍ଛା
ଏମିତି ଆଉ, ଆଉ କଣ କୁହନ୍ତୁ। ଆଉ ପ୍ରତିଦିନ ମାନେ ସକାଳ ପାଞ୍ଚଟାରୁ ରାତି ନଅଟା ପର୍ଯ୍ୟନ୍ତ ଖୋଲା ରୁହେ। ମନ୍ଦିର ଟା ଆଉ ରଥଯାତ୍ରା ଟାଇମରେ ତ ବହୁତ ଭିଡ ହୁଏ। ମାନେ ସେ ପୁରା ଦି କିଲୋମିଟର ପୁରା ରଥକୁ ଟାଣି ଟାଣି ନେଇକି ଯାଆନ୍ତି। ମା ଗୁଣ୍ଡିଚା ମନ୍ଦିର ଯାଏ, ସେ ଯେ ପୁରା ଲୋକ ପୁରା ଭିଡ ଥିବେ। ଭଲ ଲାଗେ କିନ୍ତୁ ରଥଯାତ୍ରା ବି ବଢିଆ ଲାଗେ। ଏମିତି ଆଉ
ଆଛା ଆଛା
ଆଜ୍ଞା
ବହୁତ ବଢିଆ ଜାଗା ତା ହେଲେ।
ଆଜ୍ଞା ଆଜ୍ଞା ଆପଣ କେବେ ଆସନ୍ତୁ ଗୋଟେ ବଢିଆ ଜାଗା କିନ୍ତୁ ଭଲ ଲାଗିବ ଦେଖିଲେ। ଶାନ୍ତି ଲାଗେବ।
ଠିକ ଅଛି ମ୍ୟାଡମ୍, ଠିକ ଅଛି ମ୍ୟାଡମ ମୁଁ କେବେ ଫାଙ୍କା ମାନେ ଫ୍ରି ହେଲେ କେବେ ଫା ଖାଇକିରି ଯିବି ଆପଣଙ୍କୁ ନେଇକିରି ଯିବି ବୁଲିକି ଆସିବା ଆଉ।
ଆସିଲେ ଆମ ଘରେ ରହିବେ ଗୋଟେ ଦିନ ଆସନ୍ତୁ। ଆମ ଘରେ ରହିବେ ତାପରେ ସନ୍ଧ୍ୟାବେଳକୁ ମିଶିକି ଯିବା। ଦେଖିକି ଆସିବେ ଆଉ
ଆଜ୍ଞା, ମତେ ମ୍ୟାଡାମ ଆପଣ ଚାଟ ଗୁପଚୁପ ଖୁଆବେ
ଆଜ୍ଞା, ଆଜ୍ଞା ସେଠି ଭଲ ଗୁପଚୁପ ବି ମିଳେ। ସେଠି ଆମର ଗୋଟେ ଗୁପଚୁପ ବିକାନ୍ତି ଆଜ୍ଞା, ଆଜ୍ଞା ଆଉ ଆସନ୍ତୁ ଆଉ ଆସିଲେ ମତେ କଲ୍ କରିବେ କୋଉ ଦିନ ଆସିବେ। ହଁ ଆସେ ଯୋଉ ଏଠି ଦେଖି ଆଜ୍ଞା ଆଜ୍ଞା ମାନେ ପୁରୀ ମନ୍ଦିରରେ ଯା ଯାହା ଦେଖିବେ ଏଠି ସେୟା ଦେଖିବେ ଆଉ ମନ୍ଦିର ଟା ଦେଖିଲେ ପୁରା ପେଟ ପୁଡିଯିବ ପୁରା ଶହେ ଫୁଟ୍ ରୁ ଅଧିକା ଉଚ୍ଚା।
ଆଜ୍ଞା।
ଆଉ ହଉ ହଉ ମ୍ୟାଡ଼ାମ ରଖୁଛି ଆଉ ଯାଏ ମୋର ବହୁତ କାମ ପଡ଼ିଲାଣି କାମ ବହୁତ ପଲାଣି ମୁଁ ଯାଉଛି ଆଉ ଆଜ୍ଞା।
ଆଜ୍ଞ ହ